କୋଉଠି କିରେ?
ଏଇ କ୍ଲବ ଘରେ ରେ ବଇଥିଲୁ।
କିଏ କିଏ ଅଛନ୍ତି?
ଆମେ ବଇଥିଲି ବିଶାଲ, ବୁଲିଆ, କୈଳାସ ଭାଈ।
ଆଉ ଆଙ୍କର ଭୋଜି ଆଜି ରହିବ ବଣ୍ଟା ବଣ୍ଟି କରିବ ଆଁ?
ହଁ।
ଆଉ ଖାଇଥିଲୁ କଣ?
କଣ ଖାଇଥିଲି ମାଛ, ଭାତ ଆଉ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ହଁୟା ଖେଳିଆ ଯାଇଥିଲ ଗୋବଣ୍ଡିଆ ପଡିଆ ଗୋଟେ କଣ କାମୁଡି ଦେଇଚି ପେଟରେ ମେଞ୍ଚେ ନାଲି ନାଲି ଫଳି ଯାଇଚି।
କଣ ପୋତକ ଫୋତକ କାମୁଡ଼ିଥିବ। ପୋତକ କାମୁଡ଼ି ଦେଇଥିବ।
ହଁ କଣ କାମୁଡିଲା କେଜାଣି। ଏଇଆ ଆଉ କଣ?
ଆଉ ତାଙ୍କର ଆଜି ଭୋଜି କଣ ହେଇଚି ରେ ଯୋଉ କଣ ହବ କିୁ ତୁ ତୁ ତୁ ନାହୁଁ କି ଘରେ। ତୁ ଘରେ ନାହୁଁକି? ଆଉ ଭୋଜି ଖାଇ ଯିବୁନୁ କି ଭୋଜି ଖାଇ ଆସିବୁ ନାଁ?
ହଁ ଫୋନ କରିବୁ ଗଲା ବେଳଳେ ଫୋନ କରିବି ଆଉ ତ ବଣ୍ଟା ବଣ୍ଟି ହବ କହିଛି ମୁଁ। ଆସିଥିଲେ ଟିକେ ଆସିଥିଲି ଟିକେ ଚଣ୍ଡିଖୋଲ। ଆଉ ଘରକୁ ଯାଇଁକି ଯିଆ ବଣ୍ଟା କରିବା ଆଉ ମ ଅଧଘଣ୍ଟା ଲାଗିବ ଯିବାକୁ କାମ ସରିଲାଣି। ଏଇଆ ଆଉ କଣ? ଏଇଆ ଆଉ କଣ? ହାଲୋ।
ହୁଁ।
ହାଲୋ
ହଁ
କହୁନୁ?
କଣ କହିବି
ଆଉ କଣ କହ
ଆଉ କଣ ବୁଲିଆହାରଆ ସେଇଠି ଅଛନ୍ତି ବା ଅଛନ୍ତି ନା?
ଆଁ
କଣ?
କୈଳାସ ଭାଇ ଆଜି ଆଇଚିନା କୋଉଦିନ ଆଇଚି
ଆଉ
କୁ କୈଳାସ ଭାଈ କୋଉଦିନ ଆଇଚି?
ହାଲୋ।
ହଁ ହଁ କହୁନୁ
ହାଲୋ
କହୁନୁ
ଆଜ୍ଞା କଣ ଆପଣଙ୍କ ଆପଣ କିଏ କହୁଥିଲେ?
ପ୍ରକାଶ କହୁଥିଲି।
ପ୍ରକାଶ।
ହଁ
ଓହୋ ବୈକୁଣ୍ ରାଉତ।
ହଁ
ଆଜ୍ଞା ଆଜ୍ଞା ଜାଣିପାରିଲି ଜାଣିପାରିଲି।
ହୁଁ
ଆଜ୍ଞା ଆଜ୍ଞା କଣ ପାଇଁ ଫୋନ କରିଥିଲି ମୁଁ ଟିକେ ଜାଣିପାରିବି କି?
କଁ ଭଲ ଅଛି ତ।
ଓହୋ ପ୍ରକାଶ ଭାଇ ହଁ ହଁ ହଁ ମନେ ପଡିଲା ମନେ ପଡିଲା ହଁ ହଁ ତୁ କେମିତି ଅଛୁ।
ହଁ ଭଲ ଅଛି।
ଆ ଦେହ ବା ସବୁ ଭଲ ଅଛି ନା
ହଁ ଭଲ ଅଛି।
ଆଉ କଣ ମାନସ କଣ କରୁଛି ଘରେ?
ମାନୁ ଆଇଁନା ବୁଲଥିବ ଆଉ କଣ କ'ଣ
ହଁ ଆଉ ରଥଯାତ୍ରା ହେଲାଣି? ଗାଁରେ ଆ ସ୍ନାନ ଆତ୍ରା ଆଇଲାଣି ବା
ସଲତାରିଖ ବା
କଣ ଏଇନା କରୁଛୁ?
ଏ କ୍ଲବ୍ ଘରେ ବହିଛି।
ଆ କ୍ଲବ ଘର କଥା କଣ ହେଲା ଟାଇଲ ଫାଇଲ୍ ସବୁ
ଆଉ କ୍ଲବର ଟାଇଲ ଫୁଟି ଫୁଟି ମରା ହେଇ ପୁରା ଡଙ୍ଗ ଫଙ୍ଗ ଦିଆ ହେଇ ପୁରା ଓକେ।
ଆଉ ଫଟୋ ପଠେଇବୁ ତ
ଫଟୋ ଗ୍ରୁପ ରେ ଛଡ଼ା ହେଇଥିବ ଦେଖିଦେବୁ ଆଉ ହଁ
ହଉ ହଉ ମୁଁ ଦେଖିକି କହିବି ଆଉ ଆଉ କଣ ଏଇନା କ ଏଇନା ଖେଳ ଫେଳ ହଉଛି ନା ଚାରିଟା ବେଆ ଆଉ ଗୋବଣ୍ଡିଆରେ
ଆଁ
ଏଇନା କୋବଡିଆ ର ଖେଳ ଫେଳ ହଉଛି ନା
ହଁ ଶୋଇିଲା ବା ଆଇଲୁ ନା।
ଖେଳ ଏନା ସରିଲା।
ହଁ ଆମେ ଆଲୁ ଆନା
ଆଉ କଣ କା ଆଉ ଭାଇ କଣ କରୁଛି ଏନା
କିଏ
ମୋ ଭାଇ
ଭାଇ ଏଇଠି ବୁଲଥିବ ଆଉ।
ତାର କଣ ବା କଣ ସଇଲାଣି ସବୁ ପାଠ ପାଠ
ହଁ ସିଏ କୁଆଡ଼େ ଯିବ ବାଙ୍ଗଲୋର
କଲେଜ ସରିଲାଣି
ଆଉ ସଇଲାଣି ବା
ତୋର ସରିଲାଣି
ନା ମୋର କୋଉଠି ସଇିଲା।
ଆଉ ପ୍ଲସ୍ ଥ୍ରୀ କରୁଛୁ।
ହୁଁ ସି ବା ଏବେ ଯିବ ବାଙ୍ଗାଲୋର।
ବାଙ୍ଗଲୋର ଯିବ ଓହୋ
ଯିବ ଜାଣିଛୁ ନା। କ ଖାଉଛୁ କଣ ଖାଇଛୁ?
ଏଇ ଏଇନା ଚକୋଲେଟ ଖାଉଛି ଆଉ
ଓହୋ
ଏଇ। ଏଇ ନା ଯାଇଥିଲି ଦୋକାନରୁ ଆଣିଥିଲି ଚକୋଲେଟ ଦଶ ଟଙ୍କାରେ ଆଉ।
ହଁ। କି ଚକୋଲେଟ? ମେଲୋଡ଼ିଏ ତ ପୁରା ଆରଭାଇଡ଼ ପୁରା ଏକ ନମ୍ବର ଚାଲିଛି।
ହ୍ୟାଲୋ ଶୁଭୁନି ଶୁଭୁନି।
ମେଲୋଡ଼ିଆ ପୁରା ଆର ବାଇଟ୍ ପ ଏକ ନମ୍ବର ନା। ମୋଦି ପୁରା ଆରଭାଇଟ କରି ପୁରା ଏକ ନବରେ ଧୂଆଁ କରିଦଉଛି ଆଉ। ହଁ। ହଁ କଣ କହୁଛୁ।
ଆଉ କଣ? ହଁ ଦଶମ ସରିଲାଣି ଆଉ। ଏ ନା ପକେଇଛି ଦେଜ ଫର୍ମ ପକେଇଛି ଆଡମିସନ କରିବା ଆଉ ଏକ ଲବ୍ୟ ରେ।
ହଉ କେତେ ରହିଲା ଦଶମରେ।
ଏଇ ଚାରିଶହ ଅଠେଇଶି ରହିଲା ଆଉ।
ପୁରା ଘାଣ୍ଟି ଦେଇଛୁ ଆଉ ନା।
କଣ?
ପୁରା ଘାଣ୍ଟି ଦେଇଛୁ ଆଉ।
ନା ମ କୋଉଠି କମ ମାର୍କ ରହିଲା।
ଘାଣ୍ଟି ଦେଉଛୁ ପୁରା ଆଉ ପୁରା ମାନେ ଚାରିଶହ କେତେ ଚାରିଶହ ପନ୍ଦର।
ନା ମ କମ ମାର୍କ ରହିଲା।
ଆମ ଗା ରେ ଆଉ କାହାର କେତେ ରହିଲା।
ଆଉ କିଏ ଅଜୁ ସାଇନା ଏମାନେ କରୁଥିଲେ ଆଉ।
ସାଇନ ର ବା କେତେ କମ ରହିଛି କି ଅଜୁଠୁ। ଅଜୁଠୁ ବା ସାଇନ ର କମ ରହିଛି।
ସାଇନ ମୋ ସାଙ୍ଗ ରେ ରହୁଥିଲା।
ହୁଁ ସାଇନର କମ୍ ରହିଛି ନା ଅଜୁଠୁ।
ହଁ ହଁ।
ହୁଁ ଆଉ ମାନୁଆର ତ ଦୁଇଶହ ଏଗାର ଆଉ। ପାସ୍ ହେଇଗଲା କେମିତି କହ ଆଉ ମାନୁଆ ମାନୁଆ
ହଁ ହଁ
ପାସ୍ ହେଇଗଲା କେମିତି କହ ଦୁଇଶହ ଏଗାର ର
କେତେ ରହେଲା?
ଦୁଇଶହ ଏଗାର ବା
ହଁ ଭଲ ମାର୍କ ଅଛି।
ଫେଲ ହେଇଥାନ୍ତା ପାସ୍ ହେଇଯାଇଛି କହ। ତାପ ଆଲେେଖାାଇଥାନ୍ତା। ହେଲା ତାକୁ ଯେଉଁ ସିଟ୍ ବୁକିଂ ପାଇଁ କଣ ପାଞ୍ଚ ହଜାର ଟଙ୍କା ଦିଆହେଇଛି। ହେଲା ସେ ନଗଲେ ସେ କଲେଜରେ ଫାଇନି ହେଲା। କହୁଛି ମୁଁ ଯିବିନି ନା ପାଞ୍ଚ ହଜାର ଦିଆଯାଇଛି ସେଉ ଯ ଆଉ କଣ ମିଳିବ?
ଓହୋ
ସେ କହୁଛି ଯିବନି ତ ଫେର ଯିବନି ଫେର୍ ଫାଇନ୍ କିଏ ଗଣିବ? ହଁ ହଁ ହଁ ହଁ
ଅ କଣ ଟ୍ରେନ୍ ଲାଇନ୍ ଫେନ୍ ଲାଇନେ ବୁଲିବାକୁ ଯାଇଛ ନା ଟ୍ରେନ ଶବ୍ଦ ଶୁଭୁଛି।
ନା ମ ଏ ବଇଥିଲ ଟ୍ରେନ୍ ଲାଇନ୍ରେ ଦୀଘ ଯାଉଛି ଟ୍ରେନ୍ ଲାଇନ୍।
ଓ ହୋ ହୋ ଆଉ ଅଜୁ ଫଜୁ ସବୁ ମୋବାଇଲ୍ ଆଇଁଲେଣି?
ହୁଁ ଅଜୁ ଗୋଟେ ଫୋନ୍ ଆଣିଛି ବା।
କି ଫୋନ୍?
ପୋକ -ପୋକ।
ଓହୋ
ହଁ ତୋର କଣ ଆସିବ?
ମୋର ଯାଇ ପ୍ଲସ୍ ଟୁ ପରେ ଆସିବ ହଷ୍ଟେଲରେ ରହିବି ସେମିତି ପଡ଼ିବ ଦି ବର୍ଷ ରଖି କଣ କରିବି।
ହଁ- ହଁ -ହଁ। ଆଉ କଣ ସବୁରା ଗାଡି ଚଲେଇ ଯାଉଥିଲେ ନା ସବୁରା ଗାଡି ଚଲେଇ ଶିକିଗଲେଣି?
ହଁ- ହଁ ଏ ଚଲଉଚି ଡେଲି। ତା ଧର୍ ଚି ତାର ଚଲଉଚି। ମୋର ତ ହଉନି ଇଏ ବାଟ ଟା ପଡା ଆଉ।
ହୁଁ - ହୁଁ
ମୋର ତ ଗାଡି ଚଢି ହଉନି ଯାହା କ ଯାହା ହବ ଆଉ
ତ ହାଇୱା ହକା ସିକୁନୁ ଆସ୍ତେ ଆସ୍ତେ।
ହଁ ହଁ ଶିକୁଚି ସେ ପଡିଆରେ ଚଲେଇଚି ମୋ ରାସ୍ତାରେ ଚଲେଇନି ରାସ୍ତା ସେନା ଚଲଉଥିଲି କଣ୍ଟ୍ରୋଲ କରିପାରିଲିନି ଥୋଇଦେଲି ଗାଡି ଆଣିକି ପୁଣି ଘରେ।
ଆଉ
ଏ ଜାମୁକୋଳି ହେରିକା ଏ ଯାଇକି ଖାଉଚନ୍ତି ଅଜୁ ହେରିକା।
ଜାମୁକୋଳି ହେଲାଣି?
ହଁ ଜାମୁକୋଳି ପ୍ରବଳ ହେଇଚି। କଣ ପା ା ମୋ ପେ ରଖିଥିଲା ଅଧ ଜରିଏ ମୁଁ ଘାସ ନେଇକି ଆସିଲା ବଳକୁ ଅଜୁ ତା ଥିରୁ ଅଧା ଖାଇସାରିଚି। ହଁ- ହଁ ଅଜୁ, ମାନୁଆ ଅଜୁ ତୋ ଭାଇ ମାନୁଆ ଆଉ କଳପା
ଆଉ ଅଜୁ ଅଜା ପାରୁନଥିଲେ ଆମେ ଯଉ ଖେଳ ଛୁଆ କୁ ସବୁ ଖାଇଦେଲି।
ଅଜୁ ପାରୁଚି ମୁଁ କଳପା ମୋ ପେ ପାରିକି ରଖିଚି ଅଜୁ ଖାଇ ସାଇଲାଣି। ସେ କର କୋରନ୍ଦରେ ଗଛ ପଛରେ ନୁଚ୍ ଚି ମତେ ଚିଡଉଚି ମୁଁ ଖୋଜିଲା ବଳକୁ ଅନେଇଲା ବଳକୁ ଗଛ କରୋନ୍ଦ ରେ ବଇଚି‌।
କିଏ?
ଅଜୁ। କହୁଚି ଆଉ କହୁଚି ଆଉ କଣ ଜାମୁକୋଳି ଅଛି? ଆଉ ଜାମୁକୋଳି ନାଇଁ ମୁଁ ସବୁ ଖାଇଦେଲି।
ଆଜିି ବା ଗାଁରେ ଭୋଜି ଅଛି।
କଣ?
ଆଉ ଗାଁରେ ଭୋଜି ଅଛି ନା?
ଅଜୁ।
ବେ ଆଜି ଗାଁରେ ଭୋଜି ଅଛି ନା?
ହଁ ଆଜି ଉମେଶ ଉମେଶ ଜେଜର ଅଛିି ବା।
ଓ ବର୍ଷିକିଆ?
ହଁ ହଁ ତାଙ୍କର ଆଜି ବର୍ଷିକିଆ। ଏ ଗୀତ ଫିତ ବାଜୁଛି ହବ ରାତିରେ ଦିଆ ହବ ଭୋଜି ଆଉ।
ଗୀତ କଣ ବାଜୁଚି ବେ? ନାଇ ପୂଜା ପଡିଆ ବାଜୁଥିବ। ଅ ହ।
ମୁଁ ଆଉ ଯାଇନି କି ଦେଖିନି, ଦେଖିଥିଲି ଟେଣ୍ଡ ଫେଣ୍ଡ ମରା ହେଇଥିଲା।
ଏକାତ ଯିବୁ, ରାତିରେ ଦେଖିବୁ। ଆଉ ତୁ ଫର୍ମ କୋଉ ଦିନ ପକେଇବୁ? ଆଡମିସନ ହେଇ
ଫର୍ମ ନାଇଁ ପକେଇବି କାଲି ପରଦିନ ଆଡୁକୁ ଆଡୁକୁ ପକେଇବି ଆଉ।
ଆଉ ଅଜୁ ବା ଚଣ୍ଡିଖୋଲରେ ପଢିଲା।
ଅଜୁ ପଢିଲା ସାୟନ ମୋର ସେ ଏକଲଭ୍ୟରେ ପଢୁଚି
ଚଣ୍ଡିଖୋଲୋରେ ପଇସା ବେ ଜାଣିଛୁ ନା? ଚଣ୍ଡିଖୋଲରେ
ଚଣ୍ଡିଖୋଲୋରେ ପଇସା ନେଉଛନ୍ତି?
ଆଡେ ଯୋଉ ଆଡ଼ିମିସନ୍ ଫାଡିମିସନ୍ ପାଇଁ ଅଧିକ ହଉ
ଏଗୁରା ଆଡିମିସନ୍ ଫର୍ମ ଫିଲପ୍ ସେଗୁରା ବହୁତ ପଇସା ଲାଗିବ।
ନୂଆହାଟ ରୁ ବହୁତ୍ ବେଶୀ।
ନୁଆ ହାଟ ଟୁ ବେଶୀ
ସବୁ ନୂଆହାଟ ରୁ ସବୁ ଯେତିକି ଯାହା ଅଛି ସବ୍ ବେ ସବୁ ବେଶୀ।
ଓହୋ। ଆ ଏଇନେ ତ ଦେଖିଆ ଏଇନା